ହାଲୋ ହାଲୋ।
ହାଲୋ ଭାଇ ସୁଭୁଛି ଜ ହଁ ହଁ ସୁଭୁଛି।
ହଁ ଭାଇ ଶୁଭ ଶୁଭ ସକାଳ ଭାଇ।
ହଁ ଶୁଭ ସକାଳ କଣ କରୁଛନ୍ତି? ଏ ବର୍ଷା ପ୍ରବଳ କଣ କରିବା ଏଠି ଶୋଇକଠି ରୋଷେଇ ଚାଲିଛି ଆଉ କଣ କରିବା?
ଆଉ ଆମ ନିତ କର୍ମ ସରିଲାଣି?
ନିିତ କର୍ମ ସରି ନୁହଁ ବାସଷ ସରିଲାଣି ରୋଷେଇବାସ ଚାଲିଛି ଗାଧୁଆ ଟା ହେଇନି। ରୋଷେଇ ସରିଲେ ଗାଧେଇକି ଯିବୁ ଡିଉଟି ଆଉ କଣ କରିବା?
ଆଉ ମୁଁ ତ ସକାଳୁ ଉଠିକି ଉଠି ଉଠିକି ଆ କୁକୁର ଟା କେଇ ହେଲାକୁ ଆଣିକି ବୁଲିବାକୁୁ ଆଡେ ଆଉ ଗାଁରେ ଚଳନ୍ତି ଆଉ।
ହଁ ହଉ କୁକୁର ଟା ତାହେଲେ ରଖିଛ ଗୋଟେ? କୁକୁର ରଖିଛନ୍ତି?
ଏଇଟା ଏଇ ଦେଶୀକୁୁ ଜର୍ମାନୀ ମିଟା ହ
ଓହୋ ଦେଶୀ ଜର୍ମା ମିକ୍ସୋଆର ଗୋଟେ ପାଇ ଯାଇଛନ୍ତି ଆଉ
ହଁ ଆ ଥିଲା ଜଣଙ୍କର ତାଙ୍କର ହଁ ବାପା ଚାଲିଗଲେ ତ ସେ ଆଉ ରାଇଜଣ ଘରେକୁ ଉଠିଲେଣକୁଡିଆ ରହିଲେ। ସେଇଥିପାଇଁ କହିଲେ ନେଇଯ ହେଇଯ ଆ ଆଉ
ହଁ ତର ପୋଷା ମାନୁଛି?
ହଁ।
ଆଉ କଣ ହାଲଚାଲ ଆମ ଗାଁ କଥା?
ଗାଁ ରେ ବର୍ଷା ରାତିରେ ହେଇଥିଲା ବୋଧେ ଏବେ ଛାଡ଼ିଛିକି
ଆଉ ବର୍ଷା ତାହେଲେ ପ୍ରବଳ ସବୁଆଡେ ବର୍ଷା ତ ଜାରି ରହିଛି ଆଉ।
ହଁ ବା ଗାଁ ଆଡେ ବର୍ଷା।
ଆଉ ମାଛ ଫାଛ ଧଇଲେଣି ଗାଁ ଆଡେ?
ନା ପାଣି ଫାଣି ଆସିନି ଆସିଲେ ଏଠୁ ଧରା ହବ ଆ ଭାଉଜଙ୍କ ଘର ଆଡେ ଟିକେ ନିଆ ହବ ଭାଉଜ କାଲି ଫୋନ୍ କରିଥିଲେ।
ଓହୋ। ଆଉ କଣ ମାଛ ଫାଛ କହୁନ ଧରିବା ଆଉ ଆମ ଆଡେ ପାଣି ହେଇଲାଣି ଆମ ଏଇ ଭୁବନେଶ୍ଵର ଆରେ ଲୋକ ମାଛ ମାଛ ଧଇଲେଣି ବିଲରୁ।
ଆପଣ କଣ କରୁଛନ୍ତି ଆମର ବିଲାଆଡେ ମାଛ ଧରୁଛନ୍ତି ଲୋକ।
ପାଣି ବର୍ଷା ହେଲେ ଯାଇ ମାଛ ହବେ ଯାହା ଲାଗୁଛି।
ମାଛ ଆ କାଟଣ ଫାଟିନରେ ରହିଲା ପରେ ମାଛ ହେବେ ବୋଧେ ଆଉ
ହଁ ପାଣି ଫାଣି ଟ ଜମା ହେଲାଠୁ ସେବେ ବଷା ଟା ହବ ପାଣି ଟା ନେଇକି ଆସିବ। ମାସ ଭାସ ବଡିିଯାଇଛି କଣ ଆଉ
ହଁ ହଁ
ଆଉ ମୁଁ ତ ଯିବି ଗାଁକୁ ହବ ହେଲେ ବାର ତାରିଖରେ ଝିଅର ଟିକେ ରିଙ୍ଗ ସେରିମନି ଅଛି ତ।
ହୁଁ ଉଁ
ଯିବା ଆଉ ବାହାରକୁ ଆ ଯିବାର ଅଛି ତମର କି?
ନାଁ ଆଉ କ
ଅ ହ
ହୁଁ ମୁ ତ ଗାଁ ରେ ଅଛି ଆଉ ଆଉ ନିତ୍ୟ କାମ ସରିନି?
ନାଁ ନିତ୍ୟ କର୍ମ ସରିବ କଣ କରିବ ପାଣିପାଗ ଦେଖିଲା ବେଳକୁ ଇଛା ହଉନି ଘରୁ ବାହାରିବାକୁ।
ହୁଁ
ବର୍ଷା ତ ଜାରି ରହିଛି। ଛାଡୁନି ବର୍ଷା ଆ କଣ କରିବୁ ଆଉ ବର୍ଷା ଛାଡି
ଆଉ କଣ ସେ ଆଉ ରୋଷେଇ କଣ ଚାଲିଛି?
ସେ ରୋଷେଇ ଆଜି ଭାତ ଅଛି ଡାଲି ହେଇଛି। କଲରା ଚିପ୍ସ ହେଇଛି।
ଆ ପଖାଳ ଭଲ ନା ଗରମ ଭଲ?
ନାଇଁ ମୁଁ ଗରମ ଭାତ, ଗରମ ଭାତ କୁ ଗରମ ଡାଲି। ତା ସହିତ ଗରମ ଚିପ୍ସ। ଖାଇଦେଇ କର୍ମରେ ଲାଗିଯିବା କଥା କଣ କରିବା? ହେଲେ କାମ କରିକି ଗଲେ ବି ଯେ କାମ କରିବାକୁ କଣ ଇଛା ହଉଛି ଏ ପାଗରେ କି? ଏ ପାଗରେ ହେଲେ ଘରେ ଖାଇ ପିଇ ଶୋଇବାକୁ ଇଛା।
ତମର କୋଉ କାମ କି?
ଏବେ ମୁଁ ପ୍ଲାଏ କାମ କରୁଛି ନା।
ଆ ବର୍ଷା ଦିନରେ ଡାଉନ୍ ସିଜିନ୍ ଟା ଧାରଟା ଆଉ
ହଁଉ କଣ କରିବା ଯାହା ହଉଛି ଖଣ୍ଡ ଫଟ କରିବା ବୋଲି ସେ ପିଲା ଟା ଗାଁ କୁ ଯାଇଥିଲା ତ ବର୍ଷା ପାଇଁ ଆସିତାଦି ଆସି ବୋଲି ଗୋଟେ ପିଲା ଅଛି ଆସିବେ ବୋଲି ପିଲାର କହୁଥିଲେ କାଁ ଫୋନ କରିଥିଲି ସେ ଆସୁଛନ୍ତି ବାହାରିକି କହିଲେ ତ ସେ ବାହାରିକି ଆସି କାମ କେତେବେଳକୁ କଣ ହେବ କେଜାଣି?
ଓ ହୋ
ଆଉ ଏଥର କଣ ବୋଲବମ୍ କିମିତି କଣ ଯାଉଛନ୍ତି ପିଲା, ଗଞ୍ଜେଇ
ବୋଲବମ ପିଲା ହଁ ପଇସା ବାରଶହ ପକେଇଥିଲି କାଲି ମୁ ଦେଇ କାଲି ପଇସା ଦିଜଣଙ୍କ ପୁଅ ର ମୋର
ଜଣେକେ ବାରଶ ନା ଟୋଟାଲ ବାରଶ?
ନାଇଁ ମ ଆମ ପୁଅର ମୋର ବାରଶହ ଟଙ୍କା ଛଅଶ ଟଙ୍କା ଜଣଙ୍କେ।
ଓହୋ।
ମୁଁ କାଲି ଦେଇଦେଲି ତମେ ଦେଇସାଇଲଣି?
ନାଇଁ ମୁଁ ଦେଇନି ମଁ ତାହେଲେ ଆଜି ଦେଇଦବା ଆଉ। ଛଅଶହ ଟଆଁ ନା ପଡ଼ିଲେ ସେଥିରେ କଣ ଗାଡି ଭଡା ଡିଜେ ତାହଲେ ଯିବନି ବୋଧେ
ଗାଡି ଭଡା ଡିଜେ ପ୍ୟାଣ୍ଟ ସାର୍ଟ।
କଣ ଗାଡ଼ି ଭଡ଼ା ଟିକେ ପ୍ୟାଣ୍ଟ ସାର୍ଟ ହେଇଯିବ ଏତିକ ରେ।
ଡିଜେ ଆସି କହେ କହନ୍ତି ବଜେଇ ବଜେଇ ଯାଉଥିବ ବଜେଇ ଆଉଥିବ ଯାଉଲେ କଣ ପଇସା ଦେଇ ଖଲି ଗଲା ବେଳକୁ ଯାହା । ହଁ ଆଉ ଆଇଲା ବେଳେ ସେମିତି ଆଇଲା ବେଳକୁ ପୁରା କାହାକୁ ମାନେ ଆଉ କେତେ ପିଲା ରହୁଛନ୍ତି କିଏ ଯାଉଛି କିଏ ରହୁଛି?
ଆଉ ହଁ ହଁ।
ସେଇଆ କହିଲି ଆଉ। ଆଉ ଖାଇବା ପିଇବା ଶୋଇଚି ତାର ବାଟରେ ଖାଇବ ଆଉ ଆଉ ସେ କରିବାକୁ ମନା କଲେ ପିଲା।
ନହୋ।
ସେଇ ଜାଇ ଶସ ସେଇ ଜାଇ ଶହସନା ହେ ନଲେ ଆଉ।
ଉଁ ଓ ହୋ।
ନହେଲେ ଆମେ ଇଚ୍ଛା ଆଗ ହଜାରେ ପନ୍ଦରଶ ଟେ ପଡିବ ବୋଲି ବୁଲା ବୁଲି କରିଥାନ୍ତୁ ଆହୁରି। ସେ ମନା କଲେ ପିଲା ବା ମୁଁ କହିଲି ଯେ। ମୁଁ କହିଲ ଆମେ ଅଧୁର ଭାବିକିଇଆ ନା ଆଉ। ।
ଓ ହୋ ଓ କହିବେ ଏହାଦେ ଯେ ଗଲ ଯେ ହେଇଠୁ ଗ ଯେ ଯେମିତି ଆସିବା କଥା ଆସିବେ ଆଉ। କିଏ ରହିବ କି ଚାଲିପାରିବନି ସଵ । ତାହେଲେ ଫାଷ୍ଟ ଭ ବୋଲ କେତେ ପଡୁଛି? ଅଗଷ୍ଟ ତିନି।
ହଁ ତିନିରେ ଅଗଷ୍ଟ ତିନି ମାନେ କଣ ଚ୍ଛୁରା ପଳେଇବେ ବୋଲବମ୍ କି?
ନାଇଁ ନାଇଁ ଗଣେଷ ପୂଜା ସେ
ହଁ ତ ଏଇଟା ଜୁଲ ଜୁଲାଇ ଏ ହଁ ସେପ୍ଟେମ୍ବର। ହଁ ଦଶ ତିନି ଆଉ ସେପ୍ଟେମ୍ବର ଚଉଦରେ ପୂଜା ଯାଇକି ଆଉ।
ଗଣେଶ ପୂଜା ଯାଇକି ସେପ୍ଟେମ୍ବର ଚଉଦ ଆଉ ଆଉ ଅ ତୋର ରହିଲା ଉଁ ଉଁ ଦଶହରାକୁ ବିଶ୍ୱକର୍ମା ଯୋଉ ଗଜଲକ୍ଷ୍ମୀ ପୂଜା ଆଉ।
ହଁ ବିଶ୍ୱକର୍ମା ଗ ଲକ୍ଷ୍ମୀ ପୂଜା ହେପଟକୁ ସବୁ ପୂଜା ସବୁ ଷ୍ଟାର୍ଟ ହେଇିଯିବ ଆଉ କାଳୀ ପୂଜା ଦଶହରା। ଦୀପାବଳି।
ତାପରେ ପୁଣି ଆଉ ଥରେ ଶି ତାପରେ ପୁଣି ଶୀତ ଦିନ ଆହୁରି ଆସିବ ଚାହୁଁ ଚା ଚାହୁଁ ଚାହୁଁ ବର୍ଷେ ବିତି ହେଇଯାଉଛି କେତେ ଶୀଘ୍ର ବର୍ଷେ ହେଇଯାଉଛି।
ଚାହୁଁ ଚାହୁଁ ବର୍ଷ ଟେ ଗଲା ହେରି। କିଛି କରିପାରିଲିନି ଯୋଉଠ ଯୋଉଠା ଯୋଉଠି ଏଇ ରହିଗଲି।
ସେଇଠି ଏକା ଅଛି।
ବର୍ଷ କିନ୍ତୁ ଗଢି ଚାଲିଛି ଦିନ ଗଡି ଚାଲ
ଆଉ ଆପଣଙ୍କ ଗାଁରେ କଣ ଚାଲିଛି କଣ?
ଗାଁ ରେ ଅଛି କାଲି ଯାଇଥିଲି ସେ ଗୋଟେ କମ୍ପାନି ବୁଝଥିଲି ରହି ବୋଲି ସେ ହଁ କାଲି ଯାଇଥିଲି ଗୋଟେ କାମ ହେଇଗଲା ନୟାଗଡ଼ରେ ଆଜି ନେଇକି ଡିପୋଜିଟ କରିବି ଆଉ।
ଓହୋ।
କାଲି ଯାଇକି ନୟାଗଡରେ ତାକୁ କରିକି ଆଇଲିି ହଁ।
ହଁ।
ଆଉ ଯିବି ଆଉ ଥରେ ଆଣିବାକୁ ହେଇଟା ଯେ ହବ ଏଲେ ଆମ ପୁଅଟା ହେଲେ କରିଦେବି ଆଉ। ସେ ହଜାର ଟଙ୍କା ଲାଖେ ନେଉଛି କରିବାକୁ ଆଉ।
ତ କରିକି ନ ହେଲେ ରଖି ଦିଅ।
ହଁ କରିକି ନେଇକି ଦେ ଡିପୋଜିଟ କରିଦବା ଆମେ ଆପ୍ଲାଏ କରିଦବା ନେଇକି।
ଆଚ୍ଛା କରି ରଖ। ସେ ଦେଲେ ବି ସିଏ ତାଙ୍କ ଯାହାହେଲେ ବି ଆଗକୁ ଗୋଟେ କାମ ଆଇଛି ନା କମ୍ପାନୀରେ ରହିଗଲାଠୁ କିଏ ପଚାରୁଛି?
ହଁ ଆଉ ସଙ୍ଗାତ କଣ କରୁଛନ୍ତି?
ସଙ୍ଗାତ ସେ ସେଠି ରୁମ ରେ ବସିଛନ୍ତି। କଣ କରିବା ରୋଷେଇ ଚାଲିଛି ସବୁ ବସେଇଛନ୍ତି ପିଲା ଆଉ।
ହଁ ଆଉ କାମ ମୁଁ
କାମକୁ ତ ଗଲାବେଳକୁ ଦଶଟା ହବ ଆଉ। ପାଣିପାଗ ଖରାପ ଯେହେତୁ ଆଉ। ଆଉ ନଅଟା ସାଢ଼େ ନଅଟା ବେଳକୁ କାମକୁ ଯାଉଥିଲି, ଏ ଦଶଟା ବେଳକୁ ଯାଇ ଦୋକାନ ଫିଟା ହଉଛି ଆଉ, କଣ କରା ହବ। ପାଣିିବାଉ
ଏବେ କି କାମ ଚାଲିଛି, ସାଇଟ କାମ ନା ଦୋକାନରେ କାମ ଚାଲିଛି ତାଙ୍କର?
ହଁ ଆଉ ତାଙ୍କର ଦୋକାନରେ କାମ ଚାଲିଛି ମ।
ଦୋକାନରେ କାମ ସରିଲେ ପୁଣି ଫିଟିଙ୍ଗ କରିବାକୁ ନେବେ ସାଇଟକୁ ଆଉ।
ହୁଁ, କାଲି ଆମେ ଯାଇଥିଲୁ ଗୋଟେ ଆଡେ ତ୍ରିଶୂଳିଆ ଆଡ଼େ ଗୋଟେ ମାପ ଉଠେଇବାକୁ
ହଁ।
ମାପ ଉଠେଇବାକୁ ଯାଇଥିଲୁ ତ ଗୋଟେ ସାଙ୍ଗଟେ ଦେଖା ହେଇଗଲା ଆଉ। ଦେଖାହେଇଗଲା ବୋଲି ତା ରୁମଠିକୁ ଗଲୁ ହେରି ଟିକେ କଥାବାର୍ତ୍ତା ହେଇକି, ସାଙ୍ଗସାଥି ହେରିକା ଦେଖା
ହଁ ଖାଲି କଲ୍ କରିଥିଲୁ ଯେ ସେ ହଁ ସେ କାଲି କଲ୍ କରିଥିଲେ ଯେ କହୁଥିଲେ ଆସିଥିଲେ ତମ ଭାଇ ବୋଲି। ହଁ।
ହଁ ବା, ବାଟ ବହୁତ ବାଟ ହେଇଯାଉଛି। ସେ ଯାଉଛନ୍ତି ଯାଇକି ଆଡେ ଡେରେ ଭୁବନେଶ୍ୱର ନାଁ ନାଁ, ଆମେ ଗଲୁ ଭାରି ଏପଟେ
ପୁରା ପାଣି ଗଦା ହେଇଥବ ତ?
ନା ପାଣି ନାହିଁ। ସେପଟେ ଟିକେ ମୁଣ୍ଡିଆ ଗୁରା ସେପଟେ ପାଣି ନା ଆମ ପଟେ ଅଧିକ ପାଣି?
ଓ ହଁ ଆପଣ ମୁଣ୍ଡିଆ ବାହାଳ ଟିକେ, ଭଲ ଗାଁ ବାହରି ଭଲ ଲାଗିବ। ଗାଁ ଗୁରା ଭାରି ଭଲ ଲାଗୁଥିବ ମୁଁ ଯାଇଥିଲି ଗୋଟେ ଥର।
ଆ କ୍ଲାଇମେଟ୍ ଭିଉ ନଙ୍ଘା ବି କାଲି।
ହଁ, ସେପଟେ ବଢ଼ିଆ ଜାଗା ପୁରା।
ମୁଁ ଭାବିଲା ବେଳକୁ ଆସିଲେ ବୋଧେ ହିମାଚଳ ପ୍ରଦେଶ ଗୁରା। ଖାଲି ପାହାଡ଼ ଆଉ ଖାଲି ପାହାଡକୁ ତାର ବର୍ଷା ଛାଡି ଆସିବାକୁ ଆଉ ମେଘୁଆ ପାଗ ଢାଙ୍କିକି
ହଁ।
ଆଉ ତାହେଲେ ଏବେ ଏଇଥର ଗାଁରୁ କଣ
ହୁଁ।
ରୋଷେଇ ତ ଚାଲିଚି ଏପଟେ ଖିଆ ହବ ଆଉ। ଗାଁ ତାହେଲେ ପିଲା ତାହେଲେ ଏବେ ସବୁ ଫାଷ୍ଟ ପାଳି ଯିବେ ବୋଲବମ୍?
ହଁ ଫାଷ୍ଟ ପାଳି ସବୁ ଭଲ ମଜା ହବ ଆଉ।
ତାହେଲେ ଏଁ ତିନିରେ ହେଲେ ଦୁଇ ଏକ ତାରିଖ ଦିନ ଆମେ ସବୁ ଚାଲିଆ ଆଉ।
ଆଉ ତମର କଣ ରିଙ୍ଗ ସେରିମନି ହବ କଣ ଭୋଜି ଭାତ‌ ସବୁ ହବ?
ଏ ରିଙ୍ଗ ସେରିମନି ହବ ସେଠି ଭୋଜି ହବ। ଆଉ ସାଙ୍ଗସାଥି ସମସ୍ତଙ୍କୁ ଡାକିଦବା, ଯେତିକ ଯିଏ ଥିବେ ଆଉ ବନ୍ଧୁ ହେରିକା ଆସିବେ ରିଙ୍ଗ ସେରିମନି ହବ, ଭୋଜି ଭାତ ହବ ଖାଇ ପିଇକି ସବୁ ଆସିଆ କଥା ଆଉ କଣ?
ଓହୋ।
ଯୋଉ ମଜୁଆ ବୋଲି ଘରୋଇ ମନ୍ଦିର
ହୁଁ।
ସେଇଟିକିନା ହବ ଆଉ।
ଆଉ ସାଙ୍ଗସାଥି ସବୁ ଆସିବେ ନାଁ କଣ
ହଁ ସଙ୍ଗାତ ହେରିକା ଯିବେ ଏଇଲେ।
କେ-କେ-କେବେ ଆସିବ ଏଗାରରେ?
କଣ କହିଲ? ଆମେ ଯିବୁ ଦଶ ତାରିଖ ଦିନ, ଦଶ ଦଶ ଦଶ ତାରିଖ ଦିନ ରାତି, ନହେଲେ ଏଗାର ତାରିଖ ଦିନ ସକାଳୁ।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
ଦଶ କି ଏଗାର ଭିତରେ ଯିବୁ ଆଉ।
ହଁ ହଉ ଆଉ।
ହଉ ରଖିଦିଅ ମୁଁ ତମକୁ ପରେ ଫୋନ କରିବି ଆଉ।
ଉଁ ଦେ ଏଇ ଯୋଉ କଣ କହୁଥିଲି କହିଲ?
କଣ କହିଲେ?
ମୁଁ କହିଲି ଏବେ ଯୋଉ କହୁଥିଲେ ତୋ ବାପା ଯିବା ପାଇଁ ଖାଇକି ପଳେଇ ଆସିବା ପାଇଁ? ।
କାଇହିଁ ଜାଣିନି ହଁ ହଉ ରଖିଦିଅନ୍ତ ମୁଁ ଟିକେ ଯାଉଛି ଖାଇକି ଆସି ତମକୁ ଲଗଉଚି।
ହଉ ହଉ ତାହେଲେ। ।